ଚା।
ଏଇଠି ବସିଥିଲି ପେପର ଦେଖୁଥିଲି ବସିକି ଆଉ।
ଅହଁ। ଏଇ ଯଉ କଣ କହୁଥିଲି ଆମର ଏଠି ପାଖରେ ଜଣେ ଯୋଉ ହାଡ଼ ବିଭାଗର ଜଣେ ଅଛନ୍ତି।
ହୁଁ।
ହଁ ଆସିଛନ୍ତି ମାନେ ଭଲ ଦେଖୁଛନ୍ତି ମାନେ ହାଡ ଯଦି ଭାଙ୍ଗି ଯାଇଥାଏ କି ଟିକେ ସ୍କାାର୍ଚ ହେଇଯାଇଥାଏ ସିଏ ଭଲ ଭଲ କରୁଛନ୍ତି।
ତମର ପା ସେ ପାଖରେ ଗୋଟେ କୁଆଡେ ବଡ ହସ୍ପିଟାଲ ହାଡ ଯୋଡାର ଅଛି।
ହଁ ହଁ ସେଇ କଥା କହୁଛି ପା।
ଓହୋ ସେଠିକେ ଏବେ ନୂଆ ଡକ୍ଟର ଜଣେ ଆଇଚନ୍ତି ନା କଣ?
ହଁ ସେଠି ଜଣେ ନୂଆ ଡକ୍ଟର ଆସିଛନ୍ତି ଯେ ମାନେ ଭଲ କରିଦଉଛନ୍ତି ମାସେ ଭିତରେର ଧର ଯଦି ଜଣଙ୍କର ଗୋଡ ଭାଙ୍ଗିଗଲା ବି ସେ ମା ସେ ଭିତରେ ବି ସେ ଚଲାବୁଲା ବି କରିପାରିବ ବିନା ସାହାରାରେ। ସମସ୍ତେ କହୁଛନ୍ତି ଭଲ ହଁ।
ତାହେଲେ ଭଲ ହେଲା ଆଉ ସୁବିଧା ହେଲା ଯେତେବେଳେ ଯାହା ହବ ସେଇଠି ଯିବାକୁ ପଡିବ।
ହଁ ଏମିତି ମଝିରେ ଜଣେ ଆମର ଜଣେ ଭଣଜାଙ୍କର ସେମିତି ଏ ଗୋଡ ଗୋଟା ଭାଙ୍ଗି ଯାଇଥିଲା।
ହୁଁ ହୁଁ ସେ କଣ କେମିତି କରନ୍ତି ପ୍ରୋସେସ କଣ ତାଙ୍କର?
ତାଙ୍କର ପ୍ରୋସେସେ ସିଏ ଯାହା କହିଥିଲେ ମୁଁ ବି ଦେଖିନି। ଜାଣେନି ଭଲସେ ଯଦି ଜାଣିଥାନ୍ତି ମୁଁ କହିଥାନ୍ତି ସେ କହିଲେ ତ ହଁ ସେ ଭଲ ଡକ୍ଟର ଆଉ ଏମିତି ସେ ଗଛରୁ ପଡ଼ିକି ପଡ଼ିି ଯାଇଥିଲେ ସେ ଆମର ଜଣେ ଭଣଜା
କଣ ବାଉଁଶ ଫାଉଁଶ ବାନ୍ଧିକି କଣ କେମିତି କରନ୍ତି କହୁଥିଲେ।
ହଁ ଥିଏ ତାକୁ କଣ କରୁଛନ୍ତି ନା ହଁ ଯୋଉଟା କୁହନ୍ତି ଯେମତି ଯେମତି ପାଷ୍ଟର ଟାଇପ ର ସେଇ ଯୋଉ ଏବେ ଯୋଉ ମାରନ୍ତି ଗୋଟେ
ହୁଁ ପ୍ଲାଷ୍ଟର କରାଯାଏ।
ହଁ ସେଟା ପ୍ଲାଷ୍ଟର କରା ସାରଲା ପରେ ତାପରେ ସେଇଟା ଆଠ ଦିନ ସେ ତମକୁ ବେଡ ରେଷ୍ଟ ଦେବେ। ସେଇଟା ପ୍ଲାଷ୍ଟର ହେଇସାରିଲା ପରେ। ଏଠୁ ତାପରେ ତମର ସେଇ ଯୋଉ ପାତ ଯୋଉ ଅଛି ବାଉଁଶ ପାତ।
ହଁ।
ସେଇ ବାଉଁଶ ପାତ ଟା ମାନେ ତମ ଗୋଡରେ ସେଇଟାକୁ ଦେବେ।
ସେଇ ପ୍ଲାଷ୍ଟର ଉପରେ ପ୍ଲାଷ୍ଟର ଉପରେ?
ନାଇଁ ନାଇଁ ନାଇଁ ପ୍ଲାଷ୍ଟର ଟା ପରେ ହେଟା। ପ୍ଲାଷ୍ଟର ଟା ଯୋଉ ପାଞ୍ଚ ଦିନ ତମକୁ ଯୋଉ ରେଷ୍ଟ ଦେବେ ହଁ ଗାଁ ଗୋଡ ଫାଟିଲେ ଆଉ କଣ କରିବା? ଗୋଡ ଭାଙ୍ଗିଛି ଯାହା ହେଲେ ତ ପୁଣି କରିବାକୁ ପଡିବ ନା।
ନାଇଁ ମୁଁ କହିଲି ବାଉଁଶ ଟା ଖେଞ୍ଚି କୁଞ୍ଚା ହୁଏନି ନା ତାଙ୍କର କାଇଦା ଅଛି କରିବାକୁ?
ନାଇଁ ସିଏ ପୁରା ତମେ ଛିଡା ହେଲେ ସେ ଯୋଉ ପାତଟାକୁ ଦେବେ ମାନେ ସେ ତମଟି ହିଁ ବାଜିବନି ସେ ଯୋଉ ତଳେ ଯୋଉଟା କାଟିବନି।
ହୁଁ।
ସେ ଟିକେ ଉଁଛୁଆ କରିକି ତାକୁ ଭିଡିବେ ସେ ହେଟା ବି ପନ୍ଦର ତିନି ପାଖାପାଖି ର ରହିବ।
ହଁ।
ତାପରେ ହେଠୁ ପନ୍ଦର ଦିନ ପରେ ଖୋଲିଲା ପରେ ହେଠୁ ତାଠୁ ଆଉ ଟିକେ ତାକୁ ପାତ ଟିକେ କମେଇବେ। ପାଞ୍ଜ ଟିକେ ଚାଲା ଚଲା ବୁଲା ଟିକେ ନା ଗ କରିବ। ସେଇଠି ସବ ଭଣଜାତେ ଦି ମାସ ଭିତରେ ତାଙ୍କୁ ଟିକେ ଭଲ ଲାଗିଲା ଟିକେ ନିଜେ ଯେମିତି ଧରିକି ଚାଲୁଥିଲେ ବାଡି ଘେରିକା। ଲୋକଙ୍କ ସାହାରା ଗୋଟେ ନଉଥିଲେ। ସେମିତି ଆଉ ନାହିଁ ଟିକେ ଚଲାବୁଲା କରୁଛନ୍ତି ବହୁତ ଭଲ ଡକ୍ଟର ଜଣେ ଆସିଛନ୍ତି।
ତାହେଲେ ଭଲ ହେଲା ଆଉ।
ଯଦି ଯାହାର୍ ଅ ଟିକେ ଆଣ୍ଠୁ ସ୍କାଚ୍ ହେଇଥିବ କି ଗୋଡ କି ହାତ୍ ତ ଆ ଏସବୁ ପାଇଁ ତାଙ୍କର ଗୋଟେ ତୈଳ ଅଛି। ସେ ତୈଳକୁ ବି ଘଷିଲେ ଏଇ ଯୋଉ ଆମର ଦରଜ ରହୁଛି ଆଣ୍ଠୁ ସବୁ ଆମର ଯୋଉ
ବି ତୈଳ ଟା?
ହଁ ସେ ତାଙ୍କର ନିଜ କଣ କୋଉଥିରେ ବନେଇଛନ୍ତି ବୋଲି ହେଲେ କୋଉଥିରେ ବନେଇଛନ୍ତି ସେଟା ଟିକେ ତାଙ୍କର ଟିକେ ଚାରଆ ଫ କହୁଥିଲେ କଣ କେମିତି କରୁଚନ୍ତି?
ଜଡିିବୁଟି ଆୟୁର୍ବେଦିକ ର ବୋଧେ ହେଇଥିବ ଆଉ?
ହଁ ଆୟୁର୍ବେଦିର ଆମର ସବୁ ଜଏଣ୍ଟ ଯେ ଯେମିତି ଆମର ହେଲା କହୁଣି ଆଉ ଆମର ହାତ ଆଉ ଆମର ହେଲା ଯୋଉ ଆଣ୍ଠୁ। ଏଇ ସବୁ ଯୋଉ ଜଏଣ୍ଟ ଜାଗାରେ ସବୁ ଯୋଉ ଆମର ସବୁ ଦରଜ ଇଏ ସିଏ ହୁଏ ସେ ତୈଳ ଟା ଟିକେ ମାଇଲେ ଟିକେ ଆରାମ ଲାଗେ ଏଠି ଆମର ବି- ଆଖ ପାଖରେ ବି ଏଠି ଆମର ଏଇ ସାହିରେ ଗାଁ ରେ ବି ସବୁ ଆଣୁଛନ୍ତି ସେଇଠୁକୁ କହୁଠ ଭଲ।
ହଁ ହଁ ତାହେଲେ ଭଲ ହେଲା ସୁବିଧା ହେଲା ଆଉ। ମୋର ତ ଏଇ ପୂର୍ବରୁ ଟିକେ ହେଇଥିଲା ମୁଁ ଜାଣିଥିଲି ଯାଇଥାନ୍ତି।
ଓହୋ ତମକୁ କେମିତି ଆରାମ ଲାଗୁଛି ସେଠି ଯୋଉ ଖାଉଛନ୍ତି ମେଡିସିନ ଇଏ ସେ?
ହଁ ଏଠି ଲାଗୁଛି ଆଉ ଏଠି ଆମେ ଏଲୋପାଥିକରେ ଦେଖାଉଛୁ ଆଉ।
ଆହା
ହୁଁ
ଆଉ ଆସ କେବେ ଏଠି ଦେଖେଇଦବ ଏଠି ଭଲ ଭଲ କହୁଛନ୍ତି ତ ସମସ୍ତେ।
ହଁ ମୁଁ ଯାଣିଲିି ତ ଯିଏ ବି ଆମ ପାଖ ପଡୋଶୀ ଯାହାର ଯାହା ହବ ମୁଁ ସେଇଠି ଟିକଣା ଦେବି ଆଉ ମୁ ଆଗରୁ ଶୁଣିଥିଲି ସେ ଜାଗା ବିଷୟରେ। ଯେ ଏଇଠି ଏମତି ଗୋଟେ ଅଛି ଆଗରୁ ବହୁତ ପୁରୁଣା ର ଯେତେବେଳେ କି ଆମର ଓଡିଶ୍ ଏତେ ଡକ୍ଟର ନଥିଲେ ଯେଉଁ ଏଇ ବିଭାଗର ଡକ୍ଟର ଏତେ ନଥିଲେ। ଲୋକଙ୍କ ପାଖରେ ଯେହେତୁ ପଇସା ପତ୍ର କମ୍ ଥିଲା ଆଉ ଲୋକ ଯାଇପାରୁନ ଥିଲେ ଇଏ ବହୁତ କମ୍ ପଇସା ନିଅନ୍ତି ପରା।
ହଁ ଇଏବ କମ ପଇସା ନଉଛନ୍ତି ଆ ମାନେ ସମସ୍ତଙ୍କ ଅପେକ୍ଷା ଇଏ କମ ପଇସା ଟିକେ
ଯଉଟା ଆମର ଦୁଇ ଲକ୍ଷ ଖର୍ଚ୍ଚ ହେବା କଥା ସେ ଦଶ ହଜାରଚ୍ଚ ଟ ଠିକ୍ କରିଦେବେ ନାଇଁ?
କରିଦେବେ କରିଦେବେ ହଁ।
ଆଉ ତାହେଲେ ବହୁତ ଭଲ ହେଲା ବହୁତ ଗରିବ ଲୋକ ତ ଉପକୃତ ହେବେ ଆଉ ନାଇଁ।
ହଁ ହଁ ଗରିବ ଲୋକ ବି ବହୁତ ଯାଉଛନ୍ତି ଏଥିରେ ଯଦି ହଁ ସେ ଜଣେ ଯଦି ଭାବିବ କି ନାଇଁ ମୋ ପାଖରେ ତ ପଇସା ନାହିଁ ମୋ ଆଙ୍କ ପାଖରେ କେମିତି ଦେଖେଇବି। କଣ କରିବି? କିନ୍ତୁ ସେମିତି କି ଚିନ୍ତା ମାନେ ଦୂର ହେଇଗଲା ବହୁତ କମ ପଇସାରେ ବହୁତ କମ ଟାଇମ ରେ ବହୁତ ଇଏରେ ବି ଭଲ କରିଦଉଛନ୍ତି।
ହୁଁ ହୁଁ।
ଉଁହୁଁ। ଆଉ ତମେ ଆସ ଏଇଠିକି ଦେଖେଇଦବ ଆଉ ହେଠିକି କାଇଁ ସେ ମେଡିସିନ କପେଇଁ ଖାଇବ ଆୟୁର୍ବେଦିର ଟିକିଏ ହେଲେ ଟିକିଏ ଦେହ ପ୍ରତି
ଡାକ୍ତରକୁ ଦେଖଉଛୁ ଆଙ୍କ ମେଡିସିନ୍ ଟା ଚାଲୁଚି।
ହଁ।
ଏ ମେଡିସିନି ସରି ସାରୁ ତାପରେ ଯୋଉ ନେକ୍ସଟ ରେ ଆଉ ଥରେ ଦେଖେଇବା କଥା ହବସେ ଟିକିଏ ଦେଖିବା ଯିବା ଆଉ।
ହଁ।
ହୁଁ।
ତାନେ ଆସିକି ଟିକିଏ ଦେଖେଇଦେବେ ଆଉ।
ହୁଁ।
ହୁଁ ଆଉ କଣ କେମିତି ଚାଷ କେମିତି କଣ କରୁଚନ୍ତି ବର୍ଷା ଦିନ ତ ଆସିଲା।
ଏ ବର୍ଷ ତ କହୁଛନ୍ତି ଗଜାମରୁଡି ହବ ବର୍ଷା ଏତେ ନାହିଁ। ଆମର ଏପଟେ ଆଉ କଣ ଟେଲିନ ହେଇଥିଲା ଏଇଟା କେତେ ବର୍ଷ ପରେ ସତର ଅଠର ବର୍ଷ। ପରେ ପୁଣି ହେଇଚି ଯେ ଏବର୍ଷ ଓଡିଶାକୁ ତା ପ୍ରଭାବଟା ଅଛି।
ଓଓହୋ।
ଯଦି ଅଛି ବର୍ଷା ଟା ଆମର ଯେ ଯୋଉ ପରିମାଣରେ ହବା କଥା ସେ ପରିମାଣରେ ହେଇପାରୁନି।
ହୁଁ ହୁଁ।
ତମେ ବୋଲିକି ଆମର ବର୍ଷା ଆମର ବର୍ଷାକୁ ନେଇକି ଧାନ ଚାଷଟା କରାଯାଏ।
ହଁ।
ବ ଆରମ୍ଭ କରାଯାଏ ଚାଷ କାର୍ଯ୍ୟ। ଆଉ ବର୍ଷା ତ ଏପର୍ଯ୍ୟନ୍ତ ଯେମିତି ହବା କଥା ହେଇନି। ଲୋକ କହୁଚନ୍ତି ଗଜାମରୁଡି ବି ହେଇଯିବ।
ଓହୋ ତମେ ଯୋଉ ତମର ପକେଇ ସାରିଲଣି କି?
ହଁ ଆମର ତଳି ପକା ସରିଲାଣି ୟା ପରେ ରୁଆ ହବ ଆଉ ତଳି ଠିକ୍ ଠାକ୍ ପ୍ରସ୍ତୁତ ହେଇଗଲେ ରୁଆଫୁଆ ହବ ଆଉ।
ଙହଁ। କଣ କେମିତି ଆଗ କାଦୁଅ ସାର ପକେଇକି ଇ ତଳିଟା ପକଉଚନ୍ତି ନା କଣ କେମିତି?
ହଁ ଖତ ଲାଗିଥିଲା ଖତ ଲାଗିଥିଲା ସେ ଜମିରେ ତାକୁ ଆଗେ ଖରାଟିଆ ଚାଷ ଟିକିଏ କରିଦେଇଥିଲେ ହେଲା ସେ ପାଗି ଯାଇଥିଲା। ତାପରେ ହେଠୁ ହେଇ ଯୋଉ ଏବେ ଯୋଉ ପୁଅଲେ ତାକୁ ହେଲା ଉ ପୁଣି ଟିକିଏ ଚାଷ କରାହେଲା ଚାଷ କରା ହେଇକି କଣ ସାର ଦିଆ ହେଇକି ଲଗା ହେଲା ଆଉ।
ଓ ହଁ। ଏ ଆଠ ଦ ପନ୍ଦର ଦିନିରେ ଉଠିଯିବ ଆଉ
ହଁ ପନ୍ଦର ଦିନିହୋଉ ମାସେ ପାଖାପାଖି ଲାଗିବ ଆଉ।
ଅଁହ।
ଯେ ତଳି ହେଇଗଲେ କିଛି ନାଇଁ ଉଁ। ପାଣି ଚାଷ ପାଇଁ ପାଣି ଟା ଦରକାରେ।
ହଁ।
ସଫିସିଏଣ୍ଟ ପାଣି ନ ହେଲେ ତଳି ରୋଇହିଁ ହବନି।
ହଁ। ଆମର ତ ଏଣେ କାଲି ବର୍ଷା ତ ଲାଗି ରହିଛି ରାତି ସାରା ତ ଆମର ତଳିରେ ତ ପାଣି ପୁରା ଫୁଲୁ।
ହୁଁ।
ବିଲ ମାନଙ୍କରେ ଆ ତଳି ତ ପ-ପଚେଇ ଦେଇପାରେ। ଆଉ ଏନା କା ଆ-ଆଜି ବି ସେମିତି ବର୍ଷା ହଉଛି।
ହୁଁ।
ହଁ। ଆଉ ଆଜିିକାଲି ତ ମଣିଷ ତ ବି ଆଉ ହାତ ଖୋଲୁଛୁ ନାହିଁ ସବୁ ତ ଆସିଲାଣି ଆଜିକାଲି ଟ୍ରାକ୍ଟର ସବୁ କଲା। ତ ଧାନ କଟା ବି ମେସିନ୍ ବାହାରିଗଲା।
ହୁଁ।
ଆଉ ଭଲ ମଣିଷ ପୁରା ସାହାଜ କୌଣସି ସେଥିରେ ହାତ ମ-ଇଏ ହଉନି ସବୁ ମେସିନ ଦ୍ଵାରା ସବୁ ଆଉ ଘରେ ଆସିକି ବି ଧାନ ଆସିଲା ମେ
ହୁଁଁ ହୁଁ।
ଆଉ ତମ ଆଡେ କଣ କେମିତି ହାତରେ କଣ କାଟୁଛ ଏ-ନା ମଣିଷ
ଆଙ୍କର ଟିକେ ତଳୁଆ ଜାଗା ତ ଯୋଉଠି ମେସିନ୍ ପଶି ପାରିଲା ଯୋଉ ବିଲରେ ମେସିନ କଟା ହେଲା ଯୋଉ ବିଲରେ ପଶି ପାରିବନି ହାତରେ ଲୋକ କାଟନ୍ତି ତ ଆଜିକାଲି ମଳୁ-ମିଳୁନାହାନ୍ତି ମ-ମୁଲିଆ ଫୁଲିଆ କିଛି ମିଳୁନାହାନ୍ତି।
ହଁ।
ବହୁତୁ କଷ୍ଟ ହଉଛି ଆଉ ହାତରେ ଯୋଉଗୁଡ଼ିକ କଟା ହବା କଥା ଆଉ
ହଁ।
ହୁଁଁ।
ଆମର ବି ସେମିତି ଆଡେ ମେସିନ୍ ଆସୁଛି ଆଉ।
ହଁ ହୁଁ।
ଆଉ ବର୍ଷକ ପାଇଁ କଣ ଧାନ କଣ କେମିତି ଚାଉଳ କରୁଛନ୍ତି?
ହଁ ଆମର ବର୍ଷକୁୁ ଖାଇବାକୁ ଧାନ ରଖାଯାଏ ଚାଷ ଚାଉଳ କରାହେଇକି ଅରୁଆ ଉଷୁନା ଆଉ ଯୋଉଟା ବଳି ପଡେ ତାକୁ ବିକ୍ରି କରାଯାଏ ଆଉ।
ହଁ ହଁ କଣ ବ୍ରଏଲରେ ଦେଇଦିଅ ବୋଧେ?
ଆଗୁରୁ ତ ନିଜ ହାତରେ ବସଉଥିଲେ ଏବେ ଯେହେତୁ ପାଖରେ ସୁବିଧା ହେଲା ମେସିନି ଫେସିନି କଳ କବ୍ଜା ସବୁ ବଢିଲା ବ୍ରଏଲର ସୁବିଧା ହେଇଗଲାଣି ବୋଲି ବ୍ରଏଲର ରେ ଦିଆ ହଉଛି ଆଉ।
ହଁ ସେଇ ଚାଉଳ ହରା ଟିକେ ଖାଇଲେ ପାଟିକି ଟିକେ ବାରୁଛି ଆଉ କିନ୍ତୁ ଯଦି ଦେଶୀ ଚାଉଳ ଟା ଟିକେ ଭଲ ଲାଗେ ଆଉ। ନି ନିଜେ ଘରେ ଯେମିତି ଧାନ ବସେଇକି ଚାଉଳଟା ଯେମିତି ହୁଏ ସେମିତି ଟିକେ ଭଲ ଲାଗେ ଆଜିକାଲି ଯୋଉ ବ୍ରଏଲର ରେ ସବୁ ଦଉଛନ୍ତି ସେଗୁଡା ଟିକେ ପାଟିକି ଟିକେ ଭଲ ଲାଗୁନି ଖାଇବା ପାଇଁ ଆଉ।
ତାର ଠିକି ସାର ତତ୍ଵ ଟା ପଳେଇ ଯାଉଛି ପଲିସି ହେଇ ହେଇ ଆସୁଛି ନା। ସେ ଠିକି ଆମେ ଯୋ-ସେତିକି ପୋଷଣ ପାଇବା କଥା ପାଉନେ।
ହଁ ହଉ ଆମ ଆଡେ ଟିକେ କଣ ବର୍ଷ ର୍ଷା-ଆସିଲାଣି ମୁଁ ଯାଉଛି ଟିକେ ଉଠେଇଦେବି କଣ ସବୁ ପଡିଛିି ଆଉ ବାହାରେ ଆଉ।
ହଁ ହଁ ହଉ।
ହଉ।